ହାଲୋ।
କଁ କରୁଚ?
ହଁ ମୁଁ ଅଛି ତମେ?
ହଁ ମୁଁବି ବସିଚି ଛାତରେ। ତ ଆମେ ଆମର ଟପିକ୍ ଆରମ୍ଭ କରିବା ଆଜିର ଟପିକ୍ ମାନେ ଏବେର ଟପିକ୍ ହେଉଚି ପର୍ବର୍ପର୍ବାଣି ବିଷୟରେ କଥା ହବା
ତ ତମକୁ କୋଉ କୋଉ ଓଷା କରିବାକୁ ଭଲ କହିଲ? ଓଷା ବିଷୟରେ ତମେ କଣ ଜାଣିଚ?
ଓଷା ତମେନ୍ଲି ଆମର ଖୁଦୁରିକୁଣି ଓଷା ଯେଉଁଟା ଭାଇମାନଙ୍କ ପାଇଁ କରାଯାଏ ବାକି ସ ସଂକ୍ରାନ୍ତିତ ଜାଣିଚ ଶିବଙ୍କର ଓଷା ସଂକ୍ରାନ୍ତି କରାଯାଏ ବାକି ବୁଧେଇ ସୁଧେଇ କରାଯାଏ ବାକି ଷୋହଳ ସୋମବାର କରାଯାଏ ଅ ବାକି ଶିବରାତ୍ରି ନବରାତ୍ରି ବୁଧେଇ ସୁଧେଇ ଆଁ ଜହ୍ନିୁ ଓଷା ବାକି ବୁଧେଇ ସୁଧେଇ ଏମିତି ସବୁ କେତେ ଓଷା ରହିଚି
ଆଚ୍ଛା ତଆମର ଏଇ ଓଷା ଜାଣିଚ ଅଁ
କେଉଁଟା?
ଜହ୍ନି ଓଷା ବିଷୟରେ କିଛି ଜାଣିଚ?
ଆଁ ନାଇଁ ମୁଁ ବୁଧେଇ ସୁଧେଇ ବିଷୟରେ ଜାଣିଚି।
ଠିକ୍ ଅଛି ମୁଁ ଜହ୍ନି ଓଷା ବିଷୟରେ କିଛି ତମକୁ କହିଦଉଚି ତଜହ୍ନି ଭଷା ଓଡ଼ିଶାରେ ଏକ ପାରମ୍ପରିକ ବ୍ରତ ଏହା ମୁଖ୍ୟତଃ ବିବାହିତ ମହିଳାମାନେ ନିଜ ପରିବାରର ସୁଖଶାନ୍ତି ଓ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ପାଳନ କରନ୍ତି।
ହଁ।
ତ ବିଶେଷ ମୁଖ୍ୟ ବିଶେଷତଃ କହିବାକୁ ଗଲେ ଶ୍ରାବଣ ମାସରେ ଏଇ ଓଷା ପାଳନ କରାଯାଏ ମହିଳାମାନେ ଉପବାସ ରଖି ପୂଜା କରନ୍ତି ଓଷା କଥା ଶୁଣନ୍ତି। ବା ଓଷାର ବହି ପଢନ୍ତି ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ପୂଜା ଶେଷରେ ପ୍ରସାଦ ବଣ୍ଟନ କରାଯାଏ ଏହି ଓଷା ଓଡ଼ିଶାର ସାଂସ୍କୃତି ଓ ପାରିବାରିକ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଜହ୍ନି ଓଷା କେମିତି ପାଳନ କରାଯଏ ଜହ୍ନି ଓ ଓଷାର ମହିଳା ମାନେ ସକାଳୁ ସ୍ନାନ କରି ଶୁଦ୍ଧ ବସ୍ତ୍ର ପିନ୍ଧନ୍ତି। ଘରର ପୂଜାସ୍ଥାନକୁ ସଫା କରି ଝୋଟିଚିତା ଦିଆଯାଏ ତାପରେ ପୂଜା ପାଇଁ ଏ କ ଛୋଟ ବେଦୀ ପ୍ରସ୍ତୁତ କରାଯାଏ ସାଧାରଣତଃ ପିତ୍ତଳ ମାଟି କିମ୍ବା ଚିତ୍ର ରୂପରେ ଅଁ ପୂଜ୍ୟ ଦେବୀଙ୍କୁ ସ୍ଥାପନ କରାଯାଏ ଯାହା ଆମର ଯୋଉଥିରେବି ମୂ ତାଙ୍କର ତିଆରି ହୋଇଥିବ ତସେଇ ମୂର୍ତ୍ତିକୁ ସ୍ଥାପନ କରାଯାଇ ଦ ଆଁ ବେଦୀ ଉପରେ ନୂଆ କପଡ଼ା ବିଛେଇ କଳସ ରଖାଯାଏ କଳସ ଉପରେ ଆମ୍ବପତ୍ର ନଡ଼ିଆ ରଖି ପୂଜା ଆରମ୍ଭ କରାଯାଏ। ଆଁ ଫୁଲ ଦୀପ ଧୂପ ଚନ୍ଦନ ସିନ୍ଦୁର ଆଦି ଅର୍ପଣ କରାଯାଏ
ଫାଷ୍ଟତ ଆମେ ଦୀପ ଜାଳି ପୂଜା ଆରମ୍ଭ କରୁ ଦେବୀଙ୍କୁ ଫୁଲଫଳ ଭୋଗ ଅର୍ପଣ କରୁ ଜହ୍ନିଓଷାରେ ବ୍ରତ କଥା ଅଁ ପାଠ କରାଯାଏ ବା ଜହ୍ନି ଓଷାର ଯେଉଁ ବହି ଥାଏ ସେଗୁଡାକ ପାଠ କରାଯାଏ ଦେନ୍ ଯୋଉମାନେ ପଢନ୍ତି ପଢନ୍ତି ଆଉ ଅଲଗା ଯୋଉ ମାନେ ବସିଥାନ୍ତି ସେମାନେ ଶୁଣନ୍ତି। ପରିବାରରେ ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତି ପୂଜା ଶେଷରେ ଆରତି କରି ପ୍ରସାଦ ବାଣ୍ଟନ୍ତି। ଓଡିଶାରେ ଭିନ୍ନ ଅଞ୍ଚଳରେ ଜହ୍ନି ଓଷାର ରାଜନୀତି ରାଜନୀତି କିଛିଟା ଭିନ୍ନ ହୋଇପାରେ। ଆପଣଙ୍କ
ତମ ଗାଁରେ କଉଠି ଅଛି ଜହ୍ନି ଓଷା ହଉଚି?
ହଁ। ଆମ ଗାଁରେ ହଉଚି ଆମ ଗାଁରେ ଯୋଉ ଚହୁଁରା ଯୋଉ ରହୁନି କି ଗାଁ ମଝିମାନଙ୍କରେ ଚହୁଁରା। ତ ସେଇଠି ଝିଅମାନେ କୁଆଁରୀ ଝିଅମାନେ ଜହ୍ନିଓଷା କରନ୍ତି। ତ ଯେହେତୁ ଖରା ହୁଏ ତ ସେମାନେ ଅ ଆମର ନଡିଆ ଗ ଗଛର ବହଙ୍ଗା ସାହାଯ୍ୟରେ ବାରଣ୍ଡା ଯେହେତୁ ଚଉଁରା ଯେହେତୁ ଖରା ହଉଚି ତ ସେଥିପାଇଁ ସେମାନେ ନଡିଆ ବାହୁଙ୍ଗା ସାହାଯ୍ୟରେ ଉପରେ ଅ ନଡିଆ ବହଙ୍ଗାକୁ ଉପରେ ପକାଇ ସାଇଜ କରନ୍ତି ତାପରେ ଅ ନଡିଆ ବହଙ୍ଗା ଚାରିଆଡେ ବାଉଁଶ ସାହାଯ୍ୟରେ ଦୋଳା କରନ୍ତି ଯାହା ସାହାଯ୍ୟରେ ସେମାନେ ସେମାନଙ୍କ କୁମ୍ଭକୁ ଝୁଲାଇ ପାରିବେ।
ଝୁଲେଇ ରଖିଥାନ୍ତି ଯେମିତିକି କୁକୁରକି କୌଣସି ଜିନିଷ ଏମିତି ମୁହଁ ନମାରିବେ। ତ ଜହ୍ନିଓଷା ପାଳନ ସମୟରେ କେଉଁ କେଉଁ ଖାଦ୍ୟ ଖାଇବା ମନା? ଆଉ ଆମର ଉ ପରିବାର ର ପରମ୍ପରା ଉପରେ ନିର୍ଭରକରେ। ସାଧାରଣ ସାଧାରଣତଃ ଓଷା ଦିନରେ ଆମିଷ ମାଛ ଅଣ୍ଡା ମାଂସ ଖାଆନ୍ତି ନାହିଁ ପିଆଜ ରସୁଣ ଅ ଜମାବି ନାହିଁ ବାକି ସ୍ବା ଏସ୍ଥା ସ୍ୱାସ୍ଥିକ ଖାଦ୍ୟ ଯେପରିକି ଫଳ, ଖିରି, ଚୁଡା, ଗୁଡ କଦଳୀ ଇତ୍ୟାଦି ଖାଇଥାନ୍ତି, କିଛିଲୋକ ଉପବାସ ରଖି ପୂଜା ଶେଷରେ ପ୍ରସାଦ ଗ୍ରହଣ କରନ୍ତି ବାସ ମାନେ ଦିନ ସାରା ଉପବାସ ରହିଥାନ୍ତି, ଦେନ୍ ପୂଜା ସରିଲା ପରେ ରାତିରେହିଁ କିଛି ଖାଇଥାନ୍ତି।
ହୁଁ। ପୁରା ଦିନସାରା ନିଜଳା ରହିଥାନ୍ତି ଏମିତିକିି ଦାନ୍ତ ମଧ୍ୟ ଘସି ନଥାନ୍ତି ଯେତେବେଳେ ରା ତିରେ ମହାପୁଭଙ୍କୁ ଆଣିବାକୁ ଯାଆନ୍ତି ସାତଟା ବେଳେ ସେତେବେଳେ ମହାପ୍ରଭଙ୍କୁ ମାନେ ସେତେବେଳେ ତାଙ୍କେ ଦାନ୍ତ ଘସନ୍ତି। ତାପରେ ମହାପ୍ରଭୁଙ୍କ ଆଣନ୍ତି ବନ୍ଧୁକୁ ଯାଇ ମହାପ୍ରଭୁଙ୍କୁ ଧରିକି ଆସନ୍ତି ତ ସେମାନେ କି ଗଜାମୁଗବି କିଛି ପକାନ୍ତି ଯଅକି ପୂଜା ଶେଷ ବେଳକୁ ହୋଇଥାଏନା କଣ?
ହଁ। ଆମରକି ଜହ୍ନି ଓଷା ଓଡିଶାର କୁମାରୀ ଝିଅ ମାନଙ୍କ ଦ୍ଵାରା ପାଳନ କରାଯାଇ କରାଯାଇ ଓଷା, ସେମାନେ ମୁଁ କହିଲି ସେମାନେ ତାଙ୍କ ଭଲ ସ୍ଵାମୀ ଖୁସି ଜୀବନ ଓ ପରିବାର ମଙ୍ଗଳ କାମନା କରି ଓଷା କରନ୍ତି କହିକି ଜନହୀ ଓଷା ସା ସାଧାରଣତଃ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ପାଳନ କରାଯାଏ ଆମର ଯେମିତି ଖୁଦୁରୁକୁଣୀ। ଅ ରବିବାରେ ପାଳନ ହୁଏ ସେମିତି ଜହ୍ନି ଓଷାବି ରବିବାରେହିଁ ପାଳନ କରାଯାଏ ଶେଷ ରବିବାର ଦିନ ଓ ଉଦ୍ୟାପନ ବା ଆମର ସମାପ୍ତ କରାଯାଏ ଓଷା।
ହୁଁ।
ଆଉ କିଖାଦ୍ୟ ନିୟମ ହଉଚି ଆମିଷ ପିଆଜ ରସୁଣ ଏ ଏଗୁଡା ପୁରା ଖାଇବା ମନା ଖାଲି ଫଳ ଚୂୁଡାଖିରି ଗୁଡ। ଏମିତି ହିଁ ଖାଇବା କିଛି ମାନେ ଏମିତି ଖାଇଥାନ୍ତି ସେମାନେ କୁମାରୀ ଝିଅ ମାନଙ୍କର ଜନ୍ନିଓଷା କହିବାକୁ ଗଲେ ତ ଜନ୍ନି ଓଷା ଓଡ଼ିଶା ର ଲୋ ଓଷା ଯାହା ମୁଖ୍ୟତଃ କୁଆଁରୀ ଝିଅ ମାନଙ୍କ ପାଇଁ ପାଳନ କରନ୍ତି। ଏହି ଓଷା ମା ମଙ୍ଗଳ ବା ମା ଗୌରୀଙ୍କ ପ୍ରତି ଭକ୍ତି ଭାବରେ କରାଯାଏ। ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଏହି ଓଷା ପାଳନ କରାଯାଏ ଆଉ ବାକି ମୁଁ ତ କହିଲି ଏବେ ମାସ ଶା ଶେଷ ରବିବାର ଦିନ ଅ ସମାପ୍ତ କରାଯାଏ ଭଲ ବର ପାଇବା ପାଇଁ। ଏଇ ଓଷା ମାନେ କୁଆଁରୀ ଝିଅ ମାନେ ଯୋଉ କରନ୍ତି। ଭଲ ବର ପାଇବା ପାଇଁ ସୁଖୀ ବୈବାହିକ ଜୀବନର କାମନା ପାଇଁ ପରିବେଶ ସୁଖ ଶାନ୍ତି ସମୃଦ୍ଧି ପାଇଁ। ହଁ ଏଇ ଜହ୍ନି ଓଷା କରିଥାନ୍ତି।
ପୂଜା ବିଧି ତ କହିବାକୁ ଗଲେ ସକାଳେ ସ୍ନାନ କରି ନୂଆ କିମ୍ବା ପରିଷ୍କାର ବସ୍ତ୍ର ପିନ୍ଧନ୍ତି। ଘରେ ଝୋଟି ଦେଇ ପୂଜା କରନ୍ତି ପୂଜା ସ୍ଥାନ ବୁଲାନ୍ତି କଳସ ସ୍ଥାପନ କରି ଫୁଲ ଫଳ ଦୀପ ଧୂପ ଅର୍ପଣ କରନ୍ତି। ବା ଯାହା ଆମର ପୂଜା ହୁଏ। ଜହ୍ନି ଓଷା କଥା ଶୁଣନ୍ତି କିମ୍ବା ପଢ଼ନ୍ତି ପୂଜା ଶେଷରେ ପ୍ରସାଦ ଗ୍ରହଣ କରନ୍ତି।
ଆଚ୍ଛା।
ଆଉ କି ଖାଆନ୍ତି ନାହିଁ ତେଲ ମସଲା ବି ଏମାନେ କିଛି ଖାଇବେନି ଏମିତି କିଛି ଆଉ। ତ ତମକୁ ବୁଧେଇ ସୁଧେଇ କିଛି ଆସେ ନା?
ହୁଁ।
ତ କୁହ ସେ ବିଷୟରେ କିଛି?
ବୁଧେଇ ସୁଧେଇ ବି ଠିକ୍ ସେମିତି ଆପଣ ଯେମିତି କହିଲେ। ହଁ। ବୁଧେଇ ସୁଧେଇ ମାନେ ଜହ୍ନିଓଷା ଭଲ ବର ପାଇବା ପାଇଁ କରନ୍ତି। ଏବଂ ବୁଧେଇ ସୁଧେଇ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ କରାଯାଏ। ଯୋଉଟା କି ଭାଦ୍ରବ ମାସ ପ୍ରଥମ ଗୁରୁବାରଠୁ ଆରମ୍ଭ ହୋଇଥାଏ ଭାଦ୍ରବ ମାସର ଚାରି ଟା ଗୁରୁବାର ଏଇ ଚାରି ଗୁରୁବାର ବୁଧେଇ ସୁଧେଇ ପାଳନ ହୋଇଥାଏ। ଏବଂ ବୁଧେଇ ସୁଧେଇରେ ବୁଧେଇ ସୁଧେଇ ମା ସାତ ଭଉଣୀ ସେମାନେ ପୂଜା ପାଇଥାନ୍ତି ଏବଂ ସ୍ତ୍ରୀ ଲୋକମାନୋନ ନିଜର ସ୍ଵାମୀ ମାନଙ୍କର ଦୀର୍ଘାୟୁ ପାଇଁ ଏହି ଓଷା କରନ୍ତି। ଅ ଯୋଉ ଘରେ ବୁଧେଇ ସୁଧେଇ ଉପାସ ହୋଇଥାଏ ସେ ଘରକୁ ସେଇଦିନ ସକାଳୁ ଉଠି ଲିପା ପୋଛା କରାଯାଏ ତା ସହିତ ଅ ରଙ୍ଗ ମାଟି ଲିପି ସେଥିରେ ମୁରୁଜ ଲେପ ଲିପି ସେଥିରେ କୁମ୍ଭ ଏବଂ ନଡ଼ିଆ ରଖି ତାକୁ ସଜା ଯାଇଥାଏ। ପୂଜା ଆରମ୍ଭ କରାଯାଇଥାଏ। ଅ ଘଣ୍ଟ ହୁଳ ହୁଳି ଦେଇ ପୂଜା ଆରମ୍ଭ କରାଯାଇଥାଏ ପ୍ରଥମେ ସେ ଘରକୁ ପଞ୍ଚାମୃତ କରି ଶୁଦ୍ଧି କରିବା ସହିତ ମା କୁ ଶୁଦ୍ଧି କରାଯାଏ ତାପରେ ମାଆଙ୍କୁ ଚନ୍ଦନ ହଳ ଚନ୍ଦନ ସିନ୍ଦୁର ଲଗାଯାଏ ତାପରେ ବା ବାକି ସମସ୍ତ ସେଠାରେ ଉପସ୍ଥିତ ଥିବା ମହିଳା ମାନେ ଅ ସିନ୍ଦୁର ଚନ୍ଦନ ଲଗାନ୍ତି ଏବଂ ସମସ୍ତେ ନେଇଥିବା ଫୁଲମାଳରେ ମା ଙ୍କୁ ସୁସଜ୍ଜିତ କରାଯାଏ। ଏବଂ ମା ମାଙ୍କୁ ସୁସଜ୍ଜିତ କରିବା ସହିତ ଅ ସେଠାରେ ଯେଉଁମାନେ ମହିଳା ମାନେ ଉପସ୍ଥିତ ଥାଆନ୍ତି ସେମାନେ ନିଜ ନିଜର ଦି ପ ଏବଂ ଧୂପକାଠି ଜାଳି ମାଆଙ୍କ ପାଖରେ ନିଜର ସ୍ଵାମୀ ମାନଙ୍କ ଦୀ ର୍ଘାୟୁ ପାଇଁ ଅ ଦୀର୍ଘାୟୁ ପାଇଁ ମାନସିକ କରନ୍ତି। ଏବଂ ଏହାପରେ ବୁଧେଇ ସୁଧେଇ ବହି ପଢାଯାଏ। ଅ ଯେହେତୁ ଗାଁ ର ଆମ ଗାଁରେ ଗୋଟେ ସ୍ଥାନରେ ହିଁ ବୁଧେଇ ସୁଧେଇ ଉପାସ ହ ହଉଚି ତ ଗାଁର ସମସ୍ତ ମହିଳା ସେଠାରେ ଉପସ୍ଥିତ ରହୁଥିବା ହେତୁ ଅତ୍ୟଧିକ ଲୋକ ସ୍ତ୍ରୀ ଲୋକ ସେଠାରେ ଉପସ୍ଥିତ ଥାଆନ୍ତି। ତ ତ ସମସ୍ତେ ସେଠାରେ ଉପସ୍ଥିତ ମାନେ ବସିବା ଅ ବସି ହୁଏନି ଏତେ ଗହଳି ହୁଅନ୍ତି ତ କିଛି ଜଣ ସ୍ତ୍ରୀ ଲୋକ ଦି ଜଣ ସ୍ତ୍ରୀ ଲୋକ ବହି ପଡନ୍ତି ବାକି ସ୍ତ୍ରୀ ଲୋକ ମନ ଧ୍ୟାନ ଦେଇ ବହିକୁ ଶୁଣନ୍ତି। ପଢିବା ସମୟରେ ଶୁଣନ୍ତି ତ ବହି ପଢା ସରେ ତା ବହି ପଢି ସାରିବା ପରେ ପୂଜା ବିଧି ଆରମ୍ଭ ହୁଏ, ଠିକ୍ ଯେମିତି ଖୁଦୁରୁକୁଣିରେ ଆମେ କୁଆଁରୀ ଝିଅ ମାନେ ପୂଜା କରିଥାଉ, ଠିକ୍ ସେମିତି ବୁଧେଇ ସୁଧେଇରେ ସ୍ତ୍ରୀ ଲୋକ ମାନେ ପୂଜା କରିଥାନ୍ତି, ତ ବହି ପଢିବା ପରେ ସମସ୍ତଙ୍କ ଥାଳିରୁ ଭୋଗ କଢା ଯାଏ ଯାହାକୁ ଚଣ୍ଡ କୁହାଯାଏ। ତ ନଡିଆ ଫାଷ୍ଟ ମାଆଙ୍କୁ ଛୁଇଁ ନଡିଆ ଭାଙ୍ଗି ମାଆଙ୍କୁ ନଡିଆ ଫାଷ୍ଟ ଯୋଉ ନଡିଆ ବାଡା ହବ ସେ ପାଣି ମାଙ୍କ ଅର୍ପଣ କରାଯା‍ଏ ତାପରେ ନଡିଆ ଭାଙ୍ଗି ନଡିଆ ପାଣି ଗୋଟେ ପାତ୍ର ରଖାଯାଏ। ତାପରେ ସବୁ ଯୋଉ ଚଣ୍ଡ କଡା ହେଇଥିବ ସେଇ ଭୋଗ ଚଣ୍ଡ କୁ ଭୋଗ କାଢି ମାଙ୍କୁ ପୂଜା କରି ସମସ୍ତେ ମୁଣ୍ଡିଆ ମାରି ମୁୁଣ୍ଡିଆ ମାରନ୍ତି ଏବଂ ନିଜର ଅ ବିଶେଷ ମୁଣ୍ଡିଆ ମାରନ୍ତି ନିଜର ସ୍ୱାମୀ ମାନଙ୍କ ଦୀର୍ଘ
କରିବା ପାଇଁ
ବିଶେଷତଃ କହିବାକୁ ଗଲେ ଏହି ବୁଧେଇ ସୁଧେଇର ମହତ୍ୱ ବା ବୁଧେଇ ସୁଧେଇ କରିବାର କାରଣ ଏହି କି ଯେ ନିଜ ସ୍ଵାମୀ ମାନଙ୍କୁ ସବୁଦିନ ପାଇଁ ସୁରକ୍ଷିତ ରଖିବେ ଏବଂ ସେମାନଙ୍କ ଦୀର୍ଘ ହେବ ଏହା ବ୍ୟତୀତ ନିଜ ପିଲାମାନଙ୍କ ଦେହ ସ୍ୱାସ୍ଥ୍ୟ ଭଲ ରଖିବା ସହିତ ନିଜର ବୈବାହିକ ଜୀବନ କିପରି ସୁଖରେ କଟିବ ସେଥିପାଇଁ ଏହି ବୁଧେଇ ସୁଧେଇ ଉପାସ ରଖାଯାଇଥାଏ। ସାଧାରଣତଃ ମା ମାନେ ଏବଂ ନବବିବାହିତ ସ୍ତ୍ରୀ ମାନେ ଏଇ ଉପାସ କରିଥାନ୍ତି, ଏହା ଦ୍ଵାରା ସେମାନଙ୍କ ହାତ କାଚ ବଜ
ତମର ଟାଇମ୍ ହେଇଯାଇଚି ଦେନ୍ ରଖିଦିଅ ତେମେ।
ହଁ।